ହାଲୋ।
ହଁ ପୁଅ କଣ କରୁଛ?
ଆଣ୍ଟି ନମସ୍କାର।
କାର ନମସ୍କାର।
ଏଇଠି ବସିଥିଲି ଆଉ।
ଆଉ ଦେହ ପା କେମିତି ଅଛି?
ଦେହ ଠିକ ଅଛି।
ଆଉ ତମର ସାଡେ ଖରା ହଉଛି ନା ବର୍ଷା ନା କଣ କେମିତି କଣ ପାଗର ଅଛି ଅବସ୍ଥା?
ପାଗ ତ ପୁରା କୋହଲା ଦେଇଛି, ଶୀତ ଲାଗୁଛି ଯେ ଘୋଡି ହେଇକି ବଇଚି ମୁଁ ବର୍ଷା ପାଗ ଦେଇଛି ବୋଲି।
ତମକୁ ଶୀତ ଲାଗୁଛି ଗୁଳିୁଗୁଳି ହଉନି?
ନା ଏଠି ତ ଖରା ଏତେ ନାହିଁ, କାଲିଠାରୁ ତ ମୁଁ କାଲି ଯାଇଥିଲି ମୋ ମାଉସୀ ଘରକୁ ଯେ କାଲିଠୁ ଆସିଲାଇଁ କାଲିଠୁ ଶୀତ ହେଉଛି, ଯେ ମୁଁ ଘୋଡ଼େଇ ଘାଡ଼େଇ ହେଇକି ବଇଛି।
ଓହୋ ମାଉସୀ ଘର ତମ ଘର ପାଖରୁ କେତେ ବାଟ?
ଉଁ ହବ ସେମିତି ଅଶୀ ନବେ କିଲୋମିଟର ଭଳିଆ।
ଅଶୀ ନବେ ମାନେ ଯାଇକି କେତେ ଦିନ ରହିଲା?
ରହିଥିଲି ଦଶ ବାର ଦିନ ଖଣ୍ଡେ ରହିଥିବି ଆଉ।
ଦଶ ବାର ଦିନ ମାନେ ଲୋକ ଯାଇ ତାଙ୍କ ମାମୁଁ ଘରେ ଦଶ ସବାର ଦିନ ରହୁଛନ୍ତି, ତମେ ତମ ମାଉସୀ ଘରେ ରହୁଛ ଆଉ।
ହଁ ନାଇଁ ମୁଁ ଆକ୍ଚୁଆଲି ମାମୁଁ ଘର ମାଉସୀ ଘର ପାଖାପାଖି ପୁରା ତ ମାମୁଁ ଘରେ କିଛି ଦିନ ମାଉସୀ ମାଉସୀ ଘରଠୁ ମାମୁ ଘର ଆଠ କିଲୋମିଟର ପାଖାପାଖି ହବ।
ମାତ୍ର ତମ ମାଉସୀଙ୍କର ଯିଏ ସବୁ ପିଲା ଥିବେ ମାନେ ତମର ଯିଏ ଭାଇ ଭଉଣୀ ତାଙ୍କର ମାମୁ ଘର ଯିଏରେ ଏତେ ଇଣ୍ଟରେଷ୍ଟ ଆଉ ରହୁନଥିବ ହଏ ତ ପାଖଜେ ହେତୁ।
ହଁ ସେମାନେ ତାପରେ ବଡ ହେଇଗଲେଣି, ନା ସେମାନେ ସବୁ ଅଲଗା ଜାଗାରେ ରହୁଛନ୍ତି ମାଉସଙ୍କ ଘରେ ଖାଲି ତାଙ୍କ ପୁଅ ରହୁଛି ଆଉ ତାଙ୍କର ଦିଟା ଝିଅ ଯୋଉ ତାଙ୍କ ଭିତରୁ ଜଣେ ଚା ଚାକିରରି କରିଛି ସିଏ, ରହୁଛି ଗୋଟେ କୋର୍ଟ ଚାକିରରି କରିଛି ସିଏ ରହୁଛି ଅଲଗା ଜାଗାରେ ଆଉ ଜଣେ ଏଇ ଏକ୍ଜାମ ପାଇଁ ଆ ମାନେ ଯୋଉ ହ
ଆଚ୍ଛା ତମେ ଯୋଉ ମାନେ କଣ ତମର ଯୋଉ ମାନେ ଭାଇ ଭଉଣୀ ତମ ମାଉସୀଙ୍କର ଯୋଉ ଝିଅ ପ ମାନେ ସମସ୍ତେ ତମଠୁ ବଡ ନା କଣ କେମିତି?
ହଁ ସବୁଠୁ ବଡ।
ତୁମେ ସମୁଠୁ ସାନ ତାହେଲେ।
ନା ନା ଉଁ-ମୋ ମାଆର ଆକଚୋଲି ଛଅଟା ଭଉଣୀ। ସବୁଠୁ ବଡ ମୋ-ମା ମୋ ମାଉସୀ ଜିଏ ସିଏ ସବୁଠୁ ବଡ ହେଲା। ତ ତାଙ୍କର ତିନିଟା ପିଲା ଟୋଟାଲି ତାଙ୍କ ପରେ ମୋ ମାଆ।
ହୁଁ ହୁଁ ତମ ମାଆ ହେଲେ
ମୁଁ ସେକେଣ୍ଡେରେ ଆଉ ହଁ ତ ମୁଁ ସେକେଣ୍ଡେରେ ଆଉ।
ଓହୋ ଆଉ ତମର ଅଲଗା ଯୋଉ ସବୁ ମାଉସୀ ତାଙ୍କ ଘରକୁ ଆଉ ଯାଅନି?
ତାଙ୍କ ଘର ସେସବୁ ଦୂରଦୂର ବାଟିଆ।
ଦୂରଦୂର କହିଲେ ବୋହୁତ ଦୂର?
ହଁ ମାନେ ଏପଟେ ମାନେ ଏପଟୁ ଇଷ୍ଟ ଓଡିଶରୁ ଏକାଥରେ ୱେଷ୍ଟ ଓଡିଶା ଏକାବେଳେ।
ଓହୋ ବୋହୁତ ଦୂରରେ ବାହାହେଇ ଯାଇଚନ୍ତି ନା।
ହଁ।
ତଥାପି ମାନେ ଏମତି କେବେ ସାଙ୍ଗ ହେଇକି ତମେ ଯୋଉ ଏଇ ଯୋଉ ମାଉସୀଙ୍କ ପିଲା ଆଉ ତମେ କେବେ ସାଙ୍ଗ ହେଇକି ଯିବା କଥା ଭାବିିନ?
ନା ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ କେମତି ଆଉ ବାହାରିକି ଯିବୁ। ଏଇ କିନ୍ତୁ ଆମେ ସେମାନେ ଆସନ୍ତି ଯୋଉ ପଣାସଂକ୍ରାନ୍ତି ହେଲେ ସବୁ ମାଉସୀମାନେ ମୋର ଆସନ୍ତି ମାମୁଁହରୁକୁ ତ ସେତିକି ବେଳେ ମଜା ମଜା ମସ୍ତି ଟିକେ କରନ୍ତି ସମସ୍ତେ ଆଉ।
ଓହୋ ତାହେଲେ ତମର ବୋହୁତ ଭାଇ ଭୋଉଣୀମାନେ ଏମତି ଦେଖିବାକୁ ଗଲେ।
ଉଁ-ହଁ ହବ ନିହାତି ଦଶଟା ଖଣ୍ଡେ ହବ।
ଅହଁ ସବୁ ତମରି ଏଜେ ପାଖାପାଖି ଆଉ ନା ଏଇ ଦି ତିନି ବର୍ଷ ସାନ ବଡ ଏମତି କଣ ହେଇଥିବେ ଆଉ ନା?
ବର୍ଷେ ଦି ବର୍ଷ ଏମିତି ଆଉ।
ହଁ ସିଏ ଭଲ ତମ ମାନେ ଭଲ ସାଙ୍ଗ ହେଇପାରୁଥିବ। ଆଉ ମୋ ଝିଅ ତ ବଡ ତାଠୁ ତ ସମସ୍ତେ ଆଠବର୍ଷ ସାତବର୍ଷ୍ ତ ତା ନିଜ ଭାଇ ତ ତାଠୁ ଛଅବର୍ଷ ସାନ ଆଉ ତାର ସବୁ ଯୋଉ ଅଲଗା ସବୁ ଭାଇ ଭୋଉଣୀ ସିଏ ଆଉରି ସାନ ମାନେ ତା ମାଉସୀ ପୁଅ ଅ-ବି ମୋ ପୁଅ ସାଙ୍ଗର ଆଉ ତାର ଆଉ ଗୋଟେ ମାଉସୀର ଝିଅ ବି ସେଇ ତାରି ସାଙ୍ଗର ଆଉ ମାନେ ବଡ ଝିଅ ଯିଏ ହୁଁ ତାରି ସାଙ୍ଗର ତ ଏମ ଏମତି ଦେଖିକି ମୋ ମୋ ବଡ ଝିଅ ଟୁ ପୁରା। ଛଅ ବର୍ଷ ସାତ ବର୍ଷ ସବୁ ସାନ ଆଉ ତାପରେ ତା ମାମୁଁ ପୁଅ ଝିଅ ଆହୁରି ସାନ ତ ସେଥିପାଇଁ। ସିଏ ଟିକେ ଅଲଗା ହେଇଯାଏ ଆଉ ସମସ୍ତଙ୍କଠୁ ଆଉ ମାନେ ବହୁତ ବଡ। ହେଇଗଲା କ ଇଏ ସବୁ ମୋ ବାହା ଘର ଟା ଜଲଦି ହେଇନଥିଲା କି। ତ ହଁ। ତ ସିଏ ତ ମାନେ ବହୁତ ଜେନେରେସନ୍ ଗ୍ୟାପ ହେଇଯାଉଛି ପୁରା ଦଶ।
ମାନେ ସ୍କୁଲରେ ଆପଣ? ଝିଅ ମାନେ ଏଠି ପ୍ଲସ ଥ୍ରୀ ଗ୍ରାଜୁଏସନ କଲା ବେଳକୁ ସିଏ।
ସ୍କୁଲ ସବୁ ହଁ ସ୍କୁଲ ପୁଣି ପଞ୍ଚମ ଷଷ୍ଠ ଏମିତି ସବୁ ପଢୁଛନ୍ତି।
ହୁଁ।
ଆମ ପୁଅ ସାଙ୍ଗରେ ଦି ଜଣ ଉଁ ଏକା ବେଳେ ମାନେ ସେ ଦଶମ ପରୀକ୍ଷା ଏକା ବଳେ ଦେଇଥିଲେ ଏବେ ପ୍ଲସ ଟୁ ପରୀକ୍ଷା ଯୋଉ ଦେବେବ ସବୁ ଏକା ବଳେ ହିଁ ଦେବେ।
ଓହୋ ଆଚ୍ଛା କଣ କରୁଛନ୍ତି ଏଇନା।
କିଏ ସେ ଯୋଉ ମାନେ ମୋ ପୁଅ।
ନା ନା ଆପଣ ଆପଣ
ନାଇଁ ମୁଁ ତ ଯାଇଥିଲି ମୋ ବାପ ଘରକୁ ଉ ଆସିଲି ଏଇ ଚାରି ଦିନ ତଳେ। ଆଉ। ପୁଣି ତାପରେ ମୋ ଝିଅ ଯୋଉ ପୁଣି ଆଗକୁ ଏମବ ଏ ହେରିକା କରିବ କହୁଛି ତା ପାଇଁ। ହୁଁ ଲୋ। ନ ହେରିକା ପାଇଁ ବୁଝିବାକୁ ଯାଇଥିଲି ବ୍ୟାଙ୍କ ତାପରେ ପୁଣି କାଲି ଯାଇଥିଲି। ଥିଲି କଲେଜ ଦେଖିବାକୁ ଆଉ ଆସିକି ଥକିକି କଣ ସେମିତି ଖାଇବା ଦିଟା ବନେଇକି ଶୋଇ। ପଢିଥିଲି ଏବେ ସକାଳୁ ପୁଣି ପାଞ୍ଚଟା ଛଅଟା ବେଳେ ଉଠିକି ଘର କାମ କରି ଟିକେ ବହିଛି ଆଉ।
ଓ ଲୋନ୍ ହେଇଗଲା ସ୍ୟାକସନ୍?
ଲୋନ ସ୍ୟାକ୍ସନ କଣ ବ୍ୟାଙ୍କ ବାଲା କହିଲେ କି ତମେ ଆଡମିସନ ର ଇଏ ଆଣିବ ଆଡମିସନ୍ କରିଚ ବୋଲି ପ୍ରୁଫ୍ ଆଣିବ। ଆଉ ଆ ତମର ଲୋନ୍ କେତେ ହଜାର କଣ ଦରକାର ତାର ଗୋଟେ ଆଣିବ କୋର୍ସ୍ ଫିର ଆଣିବ ରିସିପଟ୍ ହରିକା ଆଉ ସେଇଆକୁ କାଲି କଥା ହବାକୁ ଯାଇଥିଲୁ ମୁଁ ଯାଇଥିଲି ଆଉ ମୋ ଝିଅକୁ ନେଇଥିଲି। ଆଉ ସାର୍ ସେଠି ଗୋଟେ ଭୁବନେଶ୍ଵରରେ ତାର ଗୋଟେ ମାଉସୀ ରହୁଚି ହେଲା ତ ତା ମାଉସୀ ର ବର ଯିଏ ମାନେ ୟାର ମୋଉସା ଯିଏ ହେବେ ତାକୁ ଡାକି ଦେଇଥିଲୁ ସିଏ ଆସିଥିଲେ। ଏମତି କଥା ହେଲୁ ସେ ମ୍ୟାଡାମଙ୍କ ସହିତ। ଯିଏ ସେ ମାନେ କଲେଜରେ ଯିଏ ଥିଲେ ତାପରେ ବୁଝା ଉଁ-ବୁଝେଇଲେ ସବୁ। ଉଁ-ମୁଁ ତ ମୂଳରେ କଥା ହେଇନଥିଲି ତାଙ୍କ ସହ ମୋ ଝିଅ ଯାହା ସବୁ ବୁଝାବୁଝି କର୍ ଥିଲା ତ ସେଠି ସିଏ ସବୁ ବୁଝେଇ ଦେଲେ ଏୟା ଏୟା ଏମତି ଏତିକି ଆମର ସବୁ ରହୁଚି ଉଁ ପ୍ଲେସମେଣ୍ଟ୍ ହେରିକା ଆ-ତାପରେ ଏ ଆମର ର ଅ ଏତିକି ଆଭରେଜ୍ ପ୍ୟାକେଜ୍ ରହୁଚି ଆଉ ତାପରେ ଏ ଏତିକି ଆମର ରହୁଚି ମାନେ ଏତିକି ପିଲା ଆମର ପଢ଼ୁଚନ୍ତି ଏତିକି ସିଟ୍ ରହୁଚି। ଆଉ ଏମ୍-ତାଙ୍କ ଅନୁସାରେ ଯିଏ ହାଇଏଷ୍ଟ୍ ପ୍ୟାକେଜ ଯାଇଚି କିଏ କୋଉଠି ସବୁ ଚାକିରୀ କରଚନ୍ତି କୋଉ କୋଉ ହଁ କମ୍ପାନୀ କୁ ଡାକୁଛନ୍ତି ଏଇ ସବୁ ବୁଝେଇଲେ ଆଉ।
ଓହୋ ଆଉ ଯୋଉ ଲୋନ୍ କଥା କଣ ଷ୍ଟଡି ଲୋନ୍ ଟା କଣ ଜିରୋ ଇଣ୍ଟରେଷ୍ଟ ନା କଣ?
ଷ୍ଟଡି ଲୋନ୍ ଟା ମୋର ଏତେ ତାରେ କିଛି ନାହିଁ ମାନ କିନ୍ତୁ କଣ ଗୋଟେ ବିଦ୍ୟା ଲକ୍ସମି କଲେ ଫାଷ୍ଟ ଦି ବର୍ଷ ଯେତିକି ବର୍ଷ ତମେ ପଢିବ ମାନେ ତମର କୋର୍ସ ଟା ଯେତିକି ବର୍ଷର ସେତିକି ବର୍ଷ କିଛି ତମର ଇଣ୍ଟଷ୍ଟ ଲାଗିବ ନାହି
ହୁଁ।
ଆଉ ପ୍ଲସ୍ ତାର ମାନେ ଗୋଟେ ବର୍ଷ ଆଗ ମାନେ ଟୋଟାଲ ବର୍ଷ ପ୍ଲସ ଆଉ ଗୋଟେ ବର୍ଷ ତିନି ବର୍ଷ କିଛି ଇଣ୍ଟଷ୍ଟ ଲାଗିବନି ତା ପରଠୁ ବୋଧେ ସେଭେନ ନା କେତେ ପରସେଣ୍ଟ ମୁଁ ଜାଣିନି ଆଉ ସେଇଟା କେତେ ପରସେଣ୍ଟ ଗୋଟେ ଇଣ୍ଟଷ୍ଟ ଲାଗିବ।
ଆଚଛା ଆଚଛା। ସେଇଟା ଯୋଉ କଣ ସମସ୍ତଙ୍କ ପାଇଁ ସେଇ ଖାଲିଉ ମାନେ ଯୋଉ ଫିମେଲ ମାନଙ୍କ ପାଇଁ?
ହଁ ଫିମେଲ ମାନଙ୍କ ପାଇଁ ନା କଣ ଯେହେତୁ ପି ଏମ ବିଦ୍ୟା ଲକ୍ଷ୍ମୀ
ଓହୋ ଆଚ୍ଛା ଆଉ ପୁଅ ପିଲା ମାନେ କଣ କିଛି ଘାସ କାଟିବି?
ପୁଅ ପିଲାଙ୍କର ବି ଥିବ ନା ଏଜୁକେସନ ଲୋ ଯେହେତୁ ପୁଅ ମାନଙ୍କର ବି କଣ ଗୋଟେଥିବ ଆଉ ମୁଁ ତ ଏଇ ବିଦ୍ୟା ଲକ୍ଷ୍ମୀ ବିଦ୍ୟା ଲକ୍ଷ୍ମୀ ଜାଣିନି ଏ ମୋ ଝିଅ ସହିତ କେବେ କଥା ହବ ସିଏ ତମକୁ ଁ ଜଣେଇଦବ କାହିଁକି ନା ମୋର ତା ପ୍ରେ ଜ୍ଞାନ ନା ନାଇଁ ମୁଁ ତ ଯାଇକି ସେଠି ବସିକି ଖାଲି ଶୁଣୁଥିଲି ସିଏ ସବୁ ମ୍ୟାନେଜର ସହିତ କଥା ହଉଥିଲା।
ଆଛା ଭଲ।
ଆଉ ସିଏ କଣ ଯୋଉ କଲେଜ ବାଲା
ହଁ।
ସିଏ ଆଗତୁରି ମାନେ ନେଇଗଲେ ଯେଉଁ ପଚାଶ ହଜାର ଟଙ୍କା ଆଡ଼ଭାନ୍ସ ଯେଉଁ ଆଡ଼ମିସନ ପାଇଁ।
ହଁ ସେିଟା ଲୋକସନ ପାଇଁ।
ହଁ ହଁ ହଁ ସେଇଆ ସେଇଆା। ତାପରେ ସିଏ କହିଲେ କି କଣ ଯୋଉ ଲୋନ୍ ମାନେ ଟୋଟାଲ ଲୋନ ହବ ପାଞ୍ଚ ଲକ୍ଷ କେତେ ହଜାର ଗୋଟେ ଚଉରାଶୀ ନା କେତେ ହ। ସିଏ କହିଲେ କି ସେଇ ପଚାଶ ହଜାର ଟା ବ୍ୟାଙ୍କକୁୁ କହିବ ସିଏ ତମକୁ ରିଭର୍ସ କରିଦବ ମୁଁ ସେଇଟା କିଛି ବୁଝିପାରଲିିନି ମୋ ଝିଅକୁ ପଚାରିଲି ସିଏ ବି କିଛି ବୁଝିପାରଲାନି ତମେ ତା ବିଷୟରେ କିଛି ଜ୍ଞାନ ରଖୁଛ କି?
ନା ମୁଁ ସେ କିଛି ଧାରଣା ନାଁ ଆଉ ଥରେ ଫୋନ କରି ନହଲେ ପଚାର ନହଲେ ଆଉଥରେ ପ୍ରପ ମିସନ ପାଇଁ ଯିବେ ନ ମାନେ ଲୋନ ହରିକ କରିକି ସେତିକି ବେଳେ ଦେଖିବେ ପଚାରିବେ ଘଲସ କ୍ଲିୟର ହେଇଯିବ ପଇସା ପତ୍ର କଥା ନା ଏପଟ ସେପଟ ହେଲେ ଭାରି ଝାମେଲା।
ହୁଁ ବାକି ସିଏ କହିଛନ୍ତି କି ଯଦି ଲୋନ ପାଇଁ କିଛି ପ୍ରୋବ୍ଲେମ ହେଲା ହ ଆପଣ କଲ୍ କରିବେ ଆମେ ଆପଣଙ୍କୁ ବୁଝେଇଦବୁ।
ହଁ ସେ ସେଇଠି ପଚାରିଲେ ସେଠି ଚିଲେ କି ଆପଣଙ୍କୁ କଣ ପଚାଶ ହଜାର ଟଙ୍କା ବାପସ ମାନେ ଦରକାର ଆଉ ନା ଆପଣ ପଚାଶ ହଜାର କାଟିଦେବେ ମାନେ ପାଞ୍ଚ ଲକ୍ଷ ଅଶି ଯୋଉଟା ପାଞ୍ଚ ଲକ୍ଷ ତିରିଶ ହେଇଯିବ।
ଆଚଛା ଆଚ୍ଛା।
କହିଲା କି ନାଇଁ ନାଇଁ ଆମେ ଲୋନ ତ କରୁଛୁ ପାଞ୍ଚ ଲକ୍ଷ ଏତିକି ଆମାଉଣ୍ଟ ର ତ ଆମେ ସେତିକି ଆମାଉଣ୍ଟରେ ହିଁ ଲୋନ କରିବୁ ଆପଣ ଆମକୁ ସେ ପଚାଶ ହଜାର ଟା ପରେ ଦେଇଦେବେ। ତ ସିଏ କହିଲେ ବ୍ୟାଙ୍କ କୁ କହିବ ସେ ରିଭର୍ସ କଣ ଏମିତି କରିଦବ ମୁଁ ଆଉ ସେଇ କଥା ଟା ବୁଝି ପାଇଲିିନୀ।
ହୁଁ ଆପଣ ଝିଅ ହେ ନା କଣ କରୁଛୁ କି?
ସେୟା ଶୋଇଥିବ ଆଉ କଣ କରୁଥିବ ସିଏ ଥକିକି ଆସିଛି କାଲି ଆଉ।
ଦଶଟା ସାଢେ ଦଶଟା ହବ?
ହଁ ସିଏ ତାର ଶୋଇବା ଉଠିବାର କିଛି ମାନେ ଉଁ ଠିକ୍ ଠିକଣା ତାର ନାହିଁ
ଓହୋ ଆଚ୍ଛା ଠିକ୍ ଅଛି ହଉ ଆଣ୍ଟି ମତେ ଭୋକ ହେଲେଣିି ମୁଁ ଯାଉଛି ଖାଇବି ଆଉ।
ହଉ ହଉ ହୁଁ।